କଣ କରୁଛ?
ବସିଛି ଆଉ କଣ କରିବି, ତୁ କଣ କରୁଛୁ?
ମୁଁ ବା ଶୋଇଥିଲି, ଆଜି ବର୍ଷା ହେଇଛି ନା ତମ ସେଆଡେ?
ବର୍ଷା ହେଇଛି, ଅଳ୍ପ ପୁରା ଝିପିଝପି ହେଇକି ଅଳ୍ପ ସମୟ ହେଲା, ମାନେ ଅଳ ଅଳ୍ପ ଟିକେ ଲାଗୁରୁ ଘଡଘଡି ବିଜୁଳି ଯେତେ ଜୋର ମାରିକି ବର୍ଷା ଟା ଉଠେଇଲା ଅନ୍ଧାର କରିକି। କ ବର୍ଷା ଢାଳି ପକେଇବ ଏଇନେ, କିଛି ବର୍ଷା ନାହିଁ ଟିକେ ଝିପ୍ ଝିପି ଝିପି କରିଦେଇକି ପଳେଇଲା ବରଂ ଅଧିକ ଗରମ ଲାଗୁଛି।
ପୁରା ବା ସେୟଆ ଏଠି କିନ୍ତୁ ଜୋରେ ହାୱା ପବନ ଗଡ଼ଡୁଛି।
ନାଁ ହାୱା ପବନ ଏତେ ଜୋର ବି ହେଇନି, ଘଡଘଡ ବିଜୁଳିଟା ମାରିଚି ଜୋର।
ପ୍ରବଳ ଜୋରେ ହାୱା
ଆମ୍ବ ପଡ଼ିଥିବ ତ?
ଆମ୍ବ ଆଉ ଅଛି ଗଛରେ, ଟୋଟାଲି ଆମ୍ବ ନାଇ ସବୁ ସାଇଲାଣି। ପାରିପୂରି ସବୁ କିଏ କୁଆଡେ ନେଇସାରିଲେଣି ଆଉ ଆମ୍ୱ ନାହିଁ। ବାଉଙ୍ଗା ସବୁ ପଇଲା ଗଛରୁ, ନଡିଆ ବାଉଙ୍ଗା ସବୁ। ଥିଲା ଯୋଉଗୁଡା ସବୁ ଗଡି ପଡିଲା ନଡିଆ ପଡିନି ଖାଲି ବାଉଙ୍ଗା ପଡିଛି।
ଭଲ ହେଇଛି, ମମି ଜାଳିକି ରୋଷେଇ କରିବ।
ହଁ।
ମମି ଜାଳିକି ରୋଷେଇ କରୁଛି ନା ନାଇଁ ମ ମିଡିଆ ବାହୂଙ୍ଗା ଗୁଡା।
ହଁ ମୋ ମା ସବୁ ଜାଳ କେଡ଼େ ସୁନ୍ଦର ସାଇଜି କରିଦଉଛି ଆଜି ସବୁ ପେଟି ମେଞ୍ଚେ ଥିଲା ପେଟି ଚିରିକି ସବୁ ସାଇଜ। କଲା। କରିଦେଇଛି କାଲି ଭାତ ହବ ଆଜି ଯାହା ଭାତ ହେଇଛି। ଆଉ ବର୍ଷା ଟିକେ ଟିକେ ହେଲା କିନ୍ତୁ ଥଣ୍ଡା ଲାଗୁଛି ଭଲ।
ହଁ ନାଇଁ ଥଣ୍ଡା ଲାଗୁଛି ଛାତ ଉପରେ ଯାଇକି ବସି ଥିଲେ ଯେ ମୁଁ ଆଜି ସନ୍ଧ୍ୟା ବେଳକୁ ଘଣ୍ଟା ଟେ ଯାଇକି ଛାତ ଉପରେ ପୁରା ବସିଛିି ଆଜି। ସାତଟାରୁ ଆଠଟା ବଢିଆ। ଥଣ୍ଡା ଲାଗୁଥିଲା ଛାତ ଉପରେ ବଢିଆ ଥଣ୍ଡା ଲାଗୁଛି ବି ଘର ରେ ଗରମ ଲାଗୁଛି ଆଉ କୁଲର ଫ୍ୟାନ୍ ଦେଇଦେଲେ ଥଣ୍ଡା ଲାଗିବ ଯେ
ହଉ ଭଲ ଥଣ୍ଡା ଲାଗିବଝରକା ଖୋଲି ଦେଲେ କୁଲରଫ୍ୟନ୍ ଦେଇଦେଲେ ଆରାମସେ ବଢିଆ ଥଣ୍ଡା ଲାଗିବ।
ଖୋଲା କରିଦେଇକି ଏଠି ଷ୍ଟାଣ୍ଡ ଫ୍ୟାନ ଟା ଝରକା ପାଖକୁ ଲଗେଇ ଦଉଛନ୍ତି ମୂଷା ଥଣ୍ଡା ପବନ ଟା ଆଣୁଛି ମାନେ କୁଲର ଠାରୁ ବି ଏଇ ପବନ ଟା ବେଶୀ ଥଣ୍ଡା ଲାଗୁଛି।
ତ ବଢିଆ ଶାନ୍ତିରେ ଶୋଉଥିବ ନୁହଁ ନା।
ହଁ ରାତିରେ କିନ୍ତୁ ବଢିଆ ଆରାମ ରେ ଶୋଉଛୁ ଏପଟୁ ଷ୍ଟ୍ୟଣ୍ଡସେପଟୁ ସେପଟୁକୁ କୁଲ ହେଲା ମଉସା ଯଦି ସେପଟ କୁଲର ସାଇଡ ଶୋଉଛନ୍ତି ଏପଟ ସାଇତିରେ ସୋ ଉଛି ଆଉ ନହେଲେ ମୁଁ ଯଦି କୁଲର ସାଇଟିରେ ଶୋଉଛି ମଉସା ଫ୍ୟାନ ସାଇଟରେ ଶୋଉଛନ୍ତି। ତାର ମଝିରେ ଶୋଉଛି ଆଉ। ହେଲା ଥଣ୍ଡା ଲାଗୁଛି ବଢିଆ ଥଣ୍ଡା ଲାଗୁଛି ବା। ହଁ ସେ ତାଙ୍କ ସେ ଷ୍ଟ୍ୟଣ୍ଡଫ୍ୟାନ ଲଗେଇକି ଶୋଇ ପଡୁଛନ୍ତି। ଆଉ ବଢିଆ ଥଣ୍ଡା ଲାଗଛି। ହଁ ସେପଟେ ଷ୍ଟ୍ୟାଣ୍ଡଫ୍ୟାନ ଗୋଟେ ନାଇଁ ନା ସେପଟ ରୁମ ରେ।
ହଁ ହଁ ହଁ।
ତୋର ମନେ ପଡୁନି ଦିଟା ଷ୍ଟ୍ୟାଣ୍ଡଫ୍ୟାନ ନାହି ଏପଟ ଘରେ ଗୋଟେ ସେ ଏପଟ ଘରେ ଗୋଟେ।
ମୋର ଗୋଟିଏ ମନେ ପଡଛି ଦିଟା ମେ ପଡୁନି।
ଭଲ ସେ ମନେ ପକା ମନେ ପଡିବ ସେପଟ ରୁମରେ ଗୋଟେ
ସେଇଆ ମୁଁ କହୁଚି ମତେ ସେ ସିଏ କେମିତି ଏ କରିବ ଉପର ଫ୍ଲୋରଟା ସବୁଠାରୁ। ସେ କେମିତି ପୁଣି ଏତେ ମାନେ ଇଏରେ ଶୋଉଥିବ ହଁ ଠିକ ଠିକ।
ଷ୍ଟାଣ୍ଡଫ୍ୟାନ ଲୋ ତାଙ୍କର ସେ ଏକାଟିଆ ସୋଉଚନ୍ତି ବଢିଆ ଷ୍ଟାଣ୍ଡ ଫ୍ୟାନ୍ ଲଗେଇ ଦେଇକି ସୋଉଛନ୍ତି। ସେଇଥିରେ କହୁଛନ୍ତି ମତେ ଗରମ ହଉଛି ଗରମ ହଉଛି। ହେଲା ଆଉ ଖରା ଦିନ ଟା ଟ ଟିକେ ଗରମ ହଁ କରଦବା। ଆବେ ଜଗା ଆସିଥିଲା ଯେ ଯୋଉ ପୁଅ ଜନ୍ମ ଦିନକୁ ସିଏ କହିଲା ମାଉସୀ ନାଇଁ ଯୋଉ କଣ ତ ମୁଁ କହୁଚି ମାଉସି ଡାକଟା ମୋର ପୁରା ବସେଇ ଯାଇଛି ପାଟିରେ ଖାଲି ପଶୁଛି ମାଉସୀ
ହଁ ହଁ।
ହଁ।
କହୁନା କୁହ କୁହ ହଁ କୋହୁନା ତମେ କଣ କୁହ ଜଗାନନା କଣ କହୁଥିଲା କୁହ ସେଟୁ
ହଁ ମୁଁ କହିଲି କି ଆସିଥିଲା ଯେ ସେଇ କହିଲା ନାନୀ ଏତେ ଯୋଉ ଫ୍ୟାନ ରଖିଚ କଣ ହବ ଆଉ ଗୋଟେ ଟେବୁଲ ଫ୍ୟାନଟେ ଅଛି ଉପରେ। ଆଉ ହେଇଟା ଖରାପ ବି ହେଇଛି କଣ ଟିକେ ଉପରେ ଥୁଆ ହେଇଛି। ଆର ରୁମର ସେ ବୋଉଙ୍କ ରୁମର ଉପରେ ବି ସେଠି ବି ଗୋଟେ ଛୋଟ ଟେବୁଲ ଫ୍ୟାନଟେ ଥିଲା। ହେଲା ମୁଁ କହିଲେ ଆ କହିଲା ମ ତ ନାନୀ ଗରମ ହଉଚି ଆଉ ଗୋଟେ ଫ୍ୟାନ ଯୋଉ ନେଇଯିବି ମୋର ଲଗେଇକି ଶୋଇବି। କହିଲି ହଉନେ କିନ୍ତୁ କଣ ଟିକେ ଏଇଟା ଚାଲୁନି କେତେ ବର୍ଷ ହେଲା ସେ ଫ୍ୟାନ ଗୁଡା ଚାଲୁନି ନା ସେମିତି ରହିଛି ଆଉ ଦେବୁ ସଜେଇ ଦେଇକି ତୋର ଦେଖେଇଦବୁ ଟିକେ ତାପରେ ଚଲେଇବୁ ଆଉ। ଅ ଯାଇଁକି ନେଇକି ଫ୍ୟାନ୍ ଟା ସଜେଇ ଦେଲା ଯେ ସଜେଇ ଦେଲା କଁ କିଛି ଖରାପ୍ ହେଇନଥିଲା ଖାଲି ଜାମ୍ ହେଇଯାଇଥିଲା ରହିକି। ହେଲା ଜାମ୍ ହେଇଆଇଥିଲା ସେ ସଜେଇ ଦେଲା ଯେ ଫ୍ୟାନ୍ ଟା ବଢିଆ ବୁଲୁଚି ଆଉ।
ଯା ହଉ ଚା ହଉ ଭଲ ହେଲା। ଖରା ଦିନ ଗୋଟେ ଧର୍ମ କରୁଚ ତମେ।
ମାରେ ଯୋଉ ଇଏ ଯୋଉ ଖରା ଦିନ ମାନେ ଫ୍ୟାନ ପାଣି ଆଉ ଯୋଉ କଁ କହୁନ ର ଗୋଟେ ଛାଇ ସ୍ଥାନ।
ହଁ କହିଲା ବଢିଆ ତ ଏ ଏକାଟିଆ ରହୁଚି ନା ତାକୁ ମୁଁ କହିଲି ଏକାଟିଆକୁ ତ ବଢିଆ ଏ ଛୋଟିଆ ଫ୍ୟାନ୍ ଟା ନା। ଟେବୁଲ୍ ଫ୍ୟାନ୍ ଟା ବଢିଆ ପବନ୍। ନାଇଁ ମେସ୍ ମେ ରୁ ହଷ୍ଟେ ଦି ଜଣ ରହୁଛନ୍ତି ଗୋଟେ ରୁମ୍ ରେ।
ଓହୋ।
ଦି ଜଣ ରଉଚନ୍ତି ଇଏ ତାର ଇଆ ଫ୍ୟାନ୍ ଟା ଇଏ ତାର ହଁ ଇଏ ତାର ଏକାଟିଆ ଦେଇକି ଶୋଇବ ନା।
ହଁ-ହଁ ସେଇଆ ତ। ଓହୋ ଆଉ ରାତିରେ ଆଜି କଣ ଆଇଟମ୍ ତମର?
ଏ ରାତିରେ ଆଇଟମ୍ କିଛି ନାଇଁ ମଉସା ଏଇନେ ନେଇକି ଆସିଛନ୍ତି କଣ ଚାଉମିନ୍ ସିଙ୍ଗଡା ବରା ଆଉ ନେଇକି ଆସିଚନ୍ତି ସେଇଆକୁ ଖାଇଦବୁ ଆଉ ଉ ରୁଟି କ୍ଷୀର ଖାଇଲେ ମଉସା ତାଙ୍କର ଖାଇବେ ମୁଁ ତ ସେଇଆକୁ ଖାଇଦେଲେ ସଇଲା ପାଣି ପିଇଦେବି ଆଉ।
ହଁ ମଉସା ପୁରା ମଉସା ପୁରା ନେଇ ଆସୁଚନ୍ତି ମନ ଜାଣିକି ଯା ହଉ ଆଉ ମାନେ ଯେମ୍ତି ରୋଷେଇ କରିଆକୁ ପଡିବନି।
ନା ଆଉ ରୋଷେଇ କରିଆକୁ ପଡିବ। ପଡିବନି ମୋର ପୁଅ ଏଇନେ ଗୁନୁ ଏଇନେ ଟିଭି ଦେଖୁଚି ଟିକେ କ୍ଷୀର ପିଉଚି ସେ ବିସ୍ ସେଇ ବରା ସିଙ୍ଗଡ଼ା ଟିକେ ଖାଇଦବସ୍ ଶୋଇପଡିବ ମୁଁ ବି ସେଆ ଖାଇଦେବି ଶୋଇ ପଡିବି ମଉସା ତାଙ୍କର ରୁଟି ଦିପଟ କ୍ଷୀର ଟିକେ ରାତିରେ ଖାଇବେ ଆଉ।
ହଁ ମା ବି ସେଇଆକୁ ଖାଇଦେବେନି?
ବୋଉ ପଖାଳ ଖାଇବେ ହଁ ସିଏ ପଖାଳ ସିଏ ରୁଟି କ୍ଷୀର ଖାଇବେନି। ଆ ପଖାଳ ଭଲ ତ ସିଏ ଭଲ। ହଁ ପଖାଳ ଆମ୍ବ ଅଛି ସେ ଆମ୍ବ ଲଗେଇକି ପଖାଳ ଖାଇଦେବେ।
ହଁ ଆମ୍ବ ଆମ୍ବ ଏତେ କଁ କଲ ସବୁ?
ଅଁ ସବୁ ଏଇ ବା ତଳେ ନେଇକି ଦେଲେ ସାତଟା ଆଠଟା ଆମ୍ବ ତାଙ୍କ ଘରେ ନେଇକି ଦେଲେ। ତାପରେ ତାଙ୍କ ଯୋଉ ତଳେ ମିସ୍ତ୍ରୀ ଗୁଡା କାମ କରୁନାହାନ୍ତି କି ତାଙ୍କୁ ନେଇକି ସାତ ଆ ଟା ଆମ୍ବ ଦେଲେ ଆଉ ନେଇକି ମୁଁ ପୁରା ବଢିଆ ମିଠା ଲାଗୁଛି।
ଯା ହଉ ମୁଁ ଲସ୍ କର୍ ଦେଲି ଆମ୍ବ ଗୁଡା।
ହଁ ମଉସା ନେଇକି ଦେଇଦେବେ କହିଚି ସେ ଯୋ ଗୋଟେ ଦୋକାନରୁୁ ଆଣନ୍ତି ଯୋଉ ସଉଦା ପତ୍ର ସେ ପିଲାଟା ଚିହ୍ନା ପାରିଚ ଯେ ମୁଁ ତାକୁ ନେଇକି ଦେଇଦବ ଆଠ୍ ଦଶ୍ ଟା ଆମ୍ବ କଣ ହବ ଆମ୍ବ ଗୁଡା ଟ ହେଇଯିବ ନା କିଏ ଏତେ ଆମ୍ବ ଖାଇବ ଏ ମଉସା ତ ଦି ପରେ ଖାଲି ଖାଇବେ ଗୋଟିଏ ହିଁ ଆମ୍ବ ଖାଇବେ।
ହଁ-ହଁ ଦେଇଦେଲେ ଆଉରି କିଏ ଦିଟା ଖାଇବ ଆଉରି ଶାନ୍ତିରେ।
ହଁ।
ଆଉ ଯୋଉ ଆଉ ତମେ ସେ ଯୋଉ ରହୁଥିଲେ ଆଉ ଯୋଉ ଅଲ୍ଗା ସେଇଠି ଘର୍ ରୁମ୍ ପାଖରେ ସେମାନେ ସବୁ ଅଛନ୍ତି ନା?
ନାଇଁ ନାଇଁ ସିଏ ତାଙ୍କର ତାଙ୍କ ଗାଁକୁ ପଳେଇଛନ୍ତି ତାଙ୍କର ତ କେବେଠୁ ଛାଡିଦେଲେଣି।
ଓହ ସାରି ଦେଇଥିଲା ସେ ଅଂଶୁ।
ଆ ହଁ ତୁ ବା ଯୋଉ ଗଲାପରେ ଆସିଥିଲୁ ଦେଖା ଯେ କାହିଁକି ଥିଲେ କି ସେମାନେ ହୋଲିକି। ଯୋଉ ଆସିଥିଲୁ କାଇଁ ଥିଲା କି ନା ନା ସ ସଚିନି ସଚିନି ଅଂଶୁ ନୁହଁ ସଚିନି।
ସ ତା ନା ସଚିନି।
ହଁ।
ହଁ ଅଂଶୁ ବି ଛାଡି ସାରିଲାଣି ଠିକ।
ହଁ ହଁ ହଁ ସିଏ ତାଙ୍କର ଗାଁକୁ ଯାଇଛନ୍ତି ତାଙ୍କର ଗାଁକୁ ଯାଇଛନ୍ତି ନାହାନ୍ତି।
ଓହ ଆଉ ଆଉ ଜଣେ ଯୋଉ ସେ ଛୋଟ ପିଲାଟେ ଯୋଉ ଥିଲା।
ଅ ହଁ ସେ ତାଙ୍କର ଛାଡିଦେବେ ଆଜିକି କାଲି ତାଙ୍କର ବି ଛାଡିଦେବେ ତାଙ୍କ ପଳେଇବେ। ତାଙ୍କ ଘର ଦୁଆଡେ ହୁଁ ହଁ।
ଓହୋ ନା ନା ମୁଁ ସେମ କହିଲ ଆଉ ସିଏ ସବୁ ସେଠି ଆଉ ସିଏ ପଳେଇବେ ତାହେଲେ ଆଚ୍ଛା।
ହଁ।
ଆମର ଆଜି ମୋ ମମି କଣ ମୁଁ ଭୁଲି ଗଲି କଣ କହୁଥିଲି ପରେ କହିବି।
କଣ କହୁଥିଲୁ ଆମ ଗାଁରେ।
ଆମ ଗାଁରେ ଭୁଲିଗଲି ବା ପରେ କହିବି ଆଉ।
ହଉ ହଉ ହଉ।
କଣ ଗୋଟେ କହୁଥିଲି ମୁଁ ମନେ ପଡନି ତ କ
ଆଉ ରାତିକି ରୋଷେଇ କଣ କରୁଛି ମମି?
ମମି ଆମର ତ ହେଲା ଗାଧୁଆବେଳି ଯୋଉଭଳି ମୁଁ ଖାଇଛି। ମା ମାନେ ଚାଲଲି ବୁଲି ପାରୁନଥିଲି ଟିକେ ଶୋଇ ପଡିଥିଲି। ତାପରେ। ମାନେ ବାପା ଖାଇଲେନି ବାପାଙ୍କ ସହିତ ବସିଥିଲି ଖାଇ ବସିଥିଲି ହେଲା। ଆମେ ବାପା ମୁଁ ଦି ଜଣ ଖାଇବୁ ବୋଲି ମମି ତାର ମେଞ୍ଚେ ଦେଇଥିଲା ଭାତ ବାପା ତାଙ୍କର। କଣ କଲେ ନା ଶାଗ ମେଞ୍ଚେ ଛଅ ବିଡା ନା ସାତ ବିଡା କଳମ ଶାଗ ହେଲାଣି କେତ
ହଁ ଏତେ ଶାଗ କଣ ପାଇଁ କରୁଥିଲା ରଖିଦେଲାନି ଅଧା ଫ୍ରିଜରେ।
ରୋଷେଇ ବାପା ସେୟା କହୁଥିଲେ ହେଲା ସିଏ ତାର ସବୁ କରିଦେଇଛି ସବୁ ଆମର କଳମ ଶାଗ ଭଲ ପାଆନ୍ତି ରସୁଣ ଟିକେ ପକେଇକି କଲେ ହେଲା। ହଁ ଟିକେ ବେଶୀ ବେଶୀ ଖାଇଦେବେ ଆଉ ବେଶୀ ବେଶିକି ଟିକେ। ଖାଇଦେବେ ବୋଲି ସବୁ ଜାଙ୍କ କରିଦେଲା ସିଏ ତା ସବୁ ଜାଙ୍କ କଲା ସେ ଟିକେ ପାଣି ପାଣି ଯୋଉ ଟିକେ କାଦୁଆ କାଦୁଆ ଟିକେ ହେଲା ଶୁଖିଲା ଶୁଖିଲାଟା ହୁଏ ସବୁବେଳେ ଅଲ ଅଳ୍ପ କଲେ ବେଶୀ ବୋଲି ଟିକେ ସେମତି ହେଲା ହଁ। ତାପରେ ପୁରା କଷି ଶାଗଟା ହେଲା କଷି ଶାଗଟା ସେମିତି ଟିକେ ଟିକେ ବୁଢା ହେଇଗଲେ ସେଟା କଣ ଟିକେ ଝୁରାଝୁରା ରହିବ ସେଉଠୁ କଷି ଏଟା ବୋଲି ତାର ଟିକେ ହେଇଗଲା ସଇଲା ଶାଗ କାହିଁକି ଏମିତି କାଦୁଆ ହେଲା ତାପରେ କଣ ତ ଡାଲି ଡାଲି ଆଜି ପ ପଖାଳ ଆଉ ଗରମ ମିଶେଇ ମିଶେଇ କରିଥିଲେ ମିଶି ମୁଁ କହିଥିଲି ମୁଁ ସବୁଦିନ ପଖାଳ ଖାଉଚି ତ ମୁଁ ଆଜି ଗରମ ଭାତ ଡାଲି ଟିକେ ଖାଇବି ଡାଲି ପାଉନି ଖାଇବାକୁ ଡାଲି ସେଉଠୁ ମୋ ପାଇଁ କରିଥିଲା ଭାତ ଡାଲି ସବୁ ମା ତ ଖାଇଲା ପଖାଳ ଭାଇ ତ ଖାଇଲା ପଖାଳ ଗୁନୁତ ଖାଇଲା ପଖାଳ ତୁ ତ ନିଜେ ଖାଇଲୁ ପଖାଳ ଦେଢଶହ ଗ୍ରାମ ଡାଲି କରିବା କଣ ଦରକାର ଦେଢଶହ ଗ୍ରାମ ଡାଲି ଏକାଥର କରିଦେଇଛି ତାର
ଯେ କଣ ହେଲା ପୁଣି ଡାଲି ଗୁଡାକ ରଖିଛି କାଲି ପାଇଁ
ମାନେ ସେ ଚିଡିଲେ ଡାଲି ତ ଅଛି ଡାଲି ମୁଁ ପିଇଦେବି ଦରକାର ପଇଲେ ଯୋଉ ମାନେ କିଛି ଡାଲି ବଳିବନି ଫେପଡା ହବିନି କିନ୍ତୁ ହେଲେ ବି ବାପା କହୁଛନ୍ତି ତୁ କାଇଁକି ଏକାଥରେ ଏତେ ଏତେ ମେଞ୍ଚେ ମାନେମେଞ୍ଚେ କାଇଁ ଅଧିକା ଅଧିକା କାଇଁ କରୁଚୁ। ଅଳ୍ପ ଅଳ୍ପ କରିବୁ ଯେତିକି ହବ ବରଂ ଇଏ ପଡ଼ୁଅଳ୍ପ ଅଳ୍ପ ହବ। ଆଉ ହେଲା କଦଳୀ ଭଜା ଆମ ଆମେ ସମସ୍ତ ସେତେ ଖାଲି କଦଳୀ ଭଜା ଟା ଟିକେ ପୁଡ଼ୁ ପୁଡିଆ କରି ମାନେ କଲେ ଅଳ୍ପ ହେଉ ପଛେ କିନ୍ତୁ ଭଲ ଲାଗେ ଆମେ ଖାଉ ଯୋଉ ଜିରା ପକେଇକି ଆଉ ଲଙ୍କା ଜିରା ଗୁଣ୍ଡଟିକେ ପକେଇକି ଗୋଲେଇ ଦବ ଲାଷ୍ଟକୁ ବଢିଆ ଲାଗେ ଖଇବାକୁ
ହଁ ଭଲ ଲାଗେ ସେଟା ଖାଇବାକୁ।
ସିଏ ପୁରା ତାର ହଁ କୁଡୁ କଡିଆ ଟିକେ ହେଇଯାଇଥିବ ନା ମାନେ କଦଳ ଟିକେ ଲାଞ୍ଚ ଲାଗଗଲେ ଭାରି ଭଲ ଲାଗେ ସେ ତାର କଣ କର ସେ ଆଳୁ କଦଳୀ ଭଜା କରିଦେଇଛି ଆଳୁ ଗୁଡା ପୁର ବେଶୀ ସେକାସେକି ହେଲା ଆମେ ସବୁ ଖାଇଦେବୁ ଜମା ପାଟି ଶୁଭିବନି କାହିଁକି ଆଳୁ କଦଳୀ ଖାଲି କଦଳୀ ଭାସିଲେ ବଢିଆ ଲାଗିଥାନ୍ତା ଖାଇଥାନ୍ତୁ ହଁ ଏମିତି ସବୁ କଥା ତିନିଟା ଚାରିଟା ଜିନିଷ ଏକାଥରେ ଦେଖିଲା ପରେ ସେ ସବୁଠୁ ନାକ ଟିକି ତାଙ୍କର ଅଳ୍ ଉପଦାନ ଖାଇଲେ ଅଳ୍ପ ଖାଇଲେ। ମତେ କହିଲେ ତୁ ପୁରା ଖାଆ ବସି ବସି ଖାଉନୁ ଖାଆ ବସି ବସି। ମାନେ ମୁଁ ଖାଇଛି ମାଉସି ବିଶ୍ଵାସ କରିବନି ପୁରା ମୁଁ କହୁଛି ନାକ ଯାଏଁ ଖାଇଛି ନାକ ଯାଏଁ। ଜାଣିଚ ମାନେ ଆମ୍ବ ଆମ
କିଏ ଆସିଲୁ?
ନା ମାର୍କେଟ ଯେ ଗଲିନି ଆଉ ଟାଉନ ଯାଇଥାନ୍ତି ଯେ ଭାବୁଥିଲି କୁନୁ ପୁରା କାନ୍ଦି କାନ୍ଦି ରହିଛି କୁହ ନା ଆଇବ୍ରୋ ସେପ କରିଥାନ୍ତା ଆଉ ଟିକେ ଯୋଉ କଣ ଇଏ?
ହଁ ମତେ ତ କହିଲା ହଁ ଆଣିଥାନ୍ତା ଡ୍ରେସ ଆଣିଥାନ୍ତା କି ନା କଣ କଷ୍ଟ ମେଟିକ ଜିନିଷ ଆଣିଥାନ୍ତି।
ହଁ ମ୍ୟାଚିଂ କାନଫୁଲ ଫାନ ଫୁଲ ସବୁ ଆଣିଥାନ୍ତା ଆଣିଥାନ୍ତା ବୋଲି କୁହ ନା ଆଉ କିଛି କୁଆଡେ ଯାଇପାରିଲୁନି ବର୍ଷା ଘଡଘଡି ହେଲା ମୁଁ ଟିକେ କହିଲି ଖରା ପ୍ରବଳ ହଉଥିଲା ତ ତିନିଟା ଚାରିଟା ବେଳେ। ଆଉ ଖରା ହଉଛି ଏଇ ଖରାଟାରେ କଣ ଯିବୁ ତାପରେ ଖାଇଛି ଏତେ ଯୋଉ ମାନେ ମତେ ଉଠିବା ପାଇଁ ଇଚ୍ଛା ହେଲାନି।
ରାତିକି ତାହେଲେ କଣ ମମି କରିବ କଣ ଖାଇବୁ?
ରୁଟି ଆଉ ସନ୍ତୁଳା ଆଜି ହବ ରାତିରେ।
ଭଲ ହାଲକା ଖାଦ୍ୟ ଖାଇଦବ ଦିପଟ ରୁଟି ଟି ସନ୍ତୁଳା ଟିକେ ଖାଇଦବୁ।
ହାଲକା ଫୁଲକା ଟିକେ ଖାଇଦେଲେ ଟିକେ ଭଲ ଲାଗିବ ସେ ହାଲକା ଫୁଲକା ବରଂ ଚଳିବ।
ହଁ ଦିନ ବେଳେ ହେବି ଖାଇବା ଖାଇଲେ ରାତିରେ ଟିକେ ହାଲକା ଖାଇବା ଦରକାର।
ପୁରା ହାଲକା ଖାଇବା ହେଇଗଲେ ହେଇଯିବ ରାତିରେ। ସେ ଆଉ କରିବ ସେଥିପାଇଁ ମୁଁ କହିଲି ଏତେ କଣ ଇଏ ହଉଛି ଆଉ ଯିବାନି ଆମେ। ତାପରେ ନା ଖରା ହଉଛି ଟିକେ ଛାଡିକି ଯିବା ଏୟା କହିକି ରହିଥିଲୁ। ସେଠୁ ମୁଁ ପୁଣି ଶୋଇପଇଲି ଶୋଇପଇଲି ଯେମିତି ଉଠିଲା ବେଳକୁ ତ କି ବର୍ଷା ପବନ ବା କେ ଭଳିଆ ଆଇଲା ପୁରା ଆଉ। ଝୁଲି ଖେଳୁଥିଲି ଝୁଲି ଖେଳୁଛି ଝୁଲି।
ତ ଝୁଲି ଲାଗିଯାଇଛି ବୋଲି ମତେ କୁଆଡେ ଯିବାକୁ ଚାହୁନି ଛୁଟି ଦିନ ପାଇଲୁ ମାନେ ଦିନ ସାରା ଝୁଲି ବସିକି ରହିବୁ।
ତୁ କିଏ ଝୁଲି ଖାଉଲଛୁ ଏତେ ଝୁଲି ଖାଉୁଛୁ ମାନେ ମୁଣ୍ଡ ବୋଲଉନି ବାନ୍ତି ଲାଗୁନି।
କିଛି ହୁଏ ନା ମତେ ଝୁଲି ବହୁତ ପସନ୍ଦ ମୁଁ ପୁରା ଦିନ ସାରା ସେଇ ଝୁଲି ରେ ଶୋଇପାରିବି। ମୋରେ ଯଦି ମିଳିବ ଏଇ ଯୋଉ ଶୋଇବା ଝୁଲି ନ ନା ମୁଁ ଝୁଲିଲରେ ବି ଶୋଇପାରିବି।
ଏତ ସମ ମତେ ନ ଏଇ ଝୁଲି ଗୁଡା ଶୋଇବା ଝୁଲି ମଣିଲେ ତଟା କଣ ଏଟା ତ ବେଶୀ ଜୋର ଝୁଲିବନି ନା ଆଳ୍ପ ଟିକେ ଟିକେ ବୁଲୁ ତୁ ଶୋଇପଡିବ ମାନେ ପୁରା ତା ଭିତରେ ଝୁଲିକି ଶୋଇବ ଯେ ବଢିଆ ଲାଗିବ।
ହଁ ହଁ ଏଟା ମୁଁ ବା ଆମ ବାଲକୁନ ରେ ଲଗେଇବି ସେଇମିତି ଝୁଲି ଟା। ଆଉ ଯୋଉ ଆମର କଣ କୁହନି ଏଯୋଉ ଏ ଝୁଲି ଟା ବି ବେଶ ବଢିଆ ଝୁଲି ହଉଛି ବି ମାନ ଜୋରରେ ବି ଝୁଲି ପାରିବ ଧୀରେ ବି ଝୁଲି ପାରିବ ହେଲା। ମାନେ ଦଉଡି ଝୁଳିଟା ନା ପଟା ଲାଗିଛି ବଢିଆ ଲାଗୁଥିବ ଦଉଡିରେ ପଟାଟା ଲାଗିଛି। ବଢିଆ ଲାଗୁଛି ସେ ଗୋଲଟା ଖେଳିବା ପାଇଁ।